ହାଲୋ।
ହାଲୋ।
ହଁ ହାଲୋ ହଁ କଣ କରୁଚ? ବସିଛି ଆପଣ କଣ କରୁଚନ୍ତି?
ମୁଁ ଏଇତ କଲେଜରୁୁ ଆ ସିଲି ଖାଇ
ଆସିଲି ଖାଇକି ଶୋଇଚି ଆଉ କଣ ଖାଇଚନ୍ତି?
ଖାଇଲି ଭାତ ପୋଟଳ ଆଳୁ ତରକାରୀ କାରୀ ଭଜା ଆଚାର ଖାଇଲି ଆଉ ତମେ କଣ ଖାଇଲ?
ମୁଁ ଖାଇଚି ପ୍ରାଏଡ୍ ରାଇସ ଆଉ ମସରୁମ୍। ହଁ ଆଉ ଆଜି ତମର ଦୈନଦିନ ଜୀବନ ଟା କେମିତି କ ଭଲ କ
ହାଲୋ।
ହାଲୋ।
ଶୁଭାଗଲା?
ହଁ ଶୁଣା ଯାଉଚି।
ନେଟୱାର୍କ ପ୍ରୋବ୍ଲେମ୍ ଟିକେ ହଉଥୁଲା।
କାଇଁ କଣ
ହାଲୋ।